ହାଲୋ। ହଁ ହଁ ଭଏସ ଆସୁଚି ତ?
ହୁଁ ଭଏସ୍ ଆସୁଚି।
ଓକେ ଓକେ।
କଣ ଗୋଟେ ସେଇଟା ଶୋ କରୁଛି କି କଂପ୍ଲିଟ୍ ହେଇଯାଇଛି ବୋଲି ତ ସେଥିପାଇଁ ଆଉ ଇହ।
ସେଇ ସର୍ରଭର ଇଶୁ ପାଇଁ ଏମିତି ଆମ ଦେଖାଏ। ନ ହେଲେ ତା ତାପରେ ସେ ସେ ହୁଏ।
ହଁ ସେଠଇ କ ଅଛ ନାଇଁ ଏଇଠି ବସିଥିଲି ବସିଚି ସାଙ୍ଗମାନଙ୍କ ସହ କଥା ହଉଥିଲି ଆଉ।
ଆଛା ଆଚ୍ଛା ସାଙ୍ଗମାନେ ବି ସେଇଠି ଅଛନ୍ତି ସମସ୍ତେ?
ହଁ ହଁ
ଆଛା ଆଛା।
ହଉ ଆପଣଣ କହୁଥିଲି କହୁ
ହଁ କଣ କହିଲ?
ମୁଁ କହିଲି ଆପଣ କଣ କରୁଥିଲେ କୁହନ୍ତୁ? ସକାଳୁ କଣ କଣ କରୁଥାନ୍ତି?
ଆମେ ଏଇଠି ଏମିତି ସକାଳୁ ବସିଛି କଥା ହଉଛି ଆଉ କଣ?
ଓହ। ଆଉ ଖାଇବା ପିଇବା କଣ କରୁଥିଲେ?
ଖାଇଥିଲି ପିଠା ତରକାରୀ।
ହୁଁ ହୁଁ ବଢିଆ ଆଉ ଘରେ ରହିଲେ ତ ବଢିଆ ଖା
ମାରିଏ ହଷ୍ଟେଲ ପିିଲାଙ୍କୁୁ ଇ ଇଛା ହଉଛି ଘରକୁ ଆସିବା ପାଇଁ ଆଉ ମତେ ଇଛା ହଉଛି କାସ ମୁଁ ଟିକେ କେବେ ହଷ୍ଟେଲ ଆଉ ମିସ୍ ରୁହନ୍ତି କିନ୍ତୁ ମୋ ହେଲ ସାଙ୍ଗମାନେ ଯୋଉମାନେ ସେମାନେ ମତେ କହୁଛନ୍ତି ଯେ ହଷ୍ଟେଲରେ ରହିବାର ମାନେ ମଜା ଏତେ ତୁ ପାଇଯିବ କିନ୍ତୁ ତାର କଷ୍ଟ ଟା ଯେତେବେଳେ ଜାଣିବୁ ସେ ସେତେବେଳେ କହିବୁ ଯେ ନା ନା ମୁଁ ଘରେ ହିଁ ରହିବି ହଷ୍ଟେଲରେ ରହିବା କିଛି ଦରକାର ନାହିଁ।
ନାଇଁ ନାଇଁ ଆମେ କରୁ ପିଠା ଆଜ୍ଞା କରୁ କିନ୍ତୁ ପିଠା କରିବା ପାଇଁ ମାନେ ତାକୁ ତା ପୂର୍ବରୁ ଯୋଉ ବିରି ହେକା ବାଟିବାକୁ ପଡିବ ଇଏ ହବ ତ ସେଇଟା ବହୁତ ଟେନସନ।
ଆଜ୍ଛା ଆଚ୍ଛା।
କରୁ ଯେତେବେଳେ ଇଚ୍ଛା ହବ ସମସ୍ତଙ୍କ ମୁଡ ହବ ହଁ କରିବୁ ବସିକି ମିଶିକି କରିଦବ ହେଇଯିବ ସାଙ୍ଗେ ସାଙ୍ଗେ।
ତମାନେ ବିରି ଫିରି ସେଗୁଡା ବାଟ କେମିତି?
ଗ୍ରାଇଣ୍ଡର।
ଅଛି?
ହଁ ହଁ।
ଆଛା ଆଛା ମାନେ ସବୁ ଇକ୍ପୁମେଣ୍ଟ ର ଖିଚ ମି
ହଁ ହଁ ଇକୁମେଣ୍ଟ ସବୁ ଅଛି ତାପରେ ଆମ ଓ ଓନର୍ ବି ଓନର୍ ବି ଭଲ ଅଛି ଓନର୍ ବି କିଛି ଟା ଦେଇଛି ୱାସିଙ୍ଗି ମେସିନା ସବୁ ଦେଇଛି ଆମକୁ। ଆପାର୍ଟମଣ୍ଟ।
ଓହୋ ଯାହା ହଉ ମାନେ ଏତେ ଫାସିଲିଟି ଅଛି ସେଇଟା ତ ଭଲ।
ହଁ ଓନର ଭଲ ଅଛି ତ ଓନର ସବୁ ଯାକ ଦେଇ ଦେଇଥିଲା।
ହଁ ହଁ। ଆଉ କିଛି କିଛିଟା ମେସ ରେ ମାନେ କୁହନ୍ତି ଯେ ଏତେ ପାଣି ବି ଚଲେଇବନି ଏତେ ପାଣି ଖ ଚ କରିବନି ଇଏ ସିଏ ଏମିତି।
ବେଟ୍ର ଟ୍। ପମଣ୍ଟ କିଛି ନାହିଁ ସେବୁ ଘର ରେନ୍ବନ୍ତି ତ ସେମାନେଙ୍କର ଟିକେ ଦି ଦିନସ
ଆଛା ଆଚ୍ଛା।
ଆପାର୍ଟମେଣ୍ଟ ରେ କିଛି ନାହିଁ, ଆପାର୍ଟମେଣ୍ଟରେ ସବୁ
ଓହୋ।
ଆଉ ବାକି କଣ ଏତିକି ନା କି ହାଇ ଭଲ୍ୟୁରେ ମ୍ୟୁଜିକ ବଜେଇ ପାରିବ? କଣ ପାଇଁ ନା ଫାମିଲିି ଦିଟା ବି ରହୁଛନ୍ତି ତ ସେଇଟା ହଉଛି କଥା ଟିକେ ସେମାନେ ଟିକେ ଆସିକି କହିବେ ସୋସାଇଟି ରେ କଣ ପ୍ରୋବ୍ଲେମ ନା ତ ସେଇ ଜିନିଷ ଟା। ବାଛି ବି କଣଟେ ସବୁ ଠିକ ଅଛି ତାପରେ ଆଉ କଣ ଗୋଟେ କୁହନ୍ତୁ? ଟପସ୍ ଫ୍ଲୋର ସେ ଆହୁରି ଥଣ୍ଡା ପବନ କୁ ବର୍ଷା ଖରା ହେଲେ ବି ଆହୁରି ଜୋର ଖରା।
ହଁ ସେଇଟା ବି ଠିକ କଥା ମାନେ ପୁରା ଟପ୍ ଫ୍ଲୋରରେ ରହୁ ଚ ତମେ? ଆଛା ଆଚ୍ଛା, ତାହେଲେ ଖରା ଦିନରେ ତ ମାନେ ବେଶୀ ଖରା ଗରମ ଜଣା ପଡୁଥିବ?
ବହୁତ ବହୁତ ଖରାପ ତ ମୁଁ ପ୍ରାୟ ଟାଇମ ସେଥିପାଇଁ ମୁଁ ରୁମରେ ରହେନା ସାଙ୍ଗ ରୁମରେ ଏସିି ଲାଗିଥିବ ଏସି ରେ ଯାଇଁ ପଶିଯିବି।
ଓହୋ ଆଚ୍ଛା ଆଚ୍ଛା।
ତାଙ୍କ ଓନର୍ ଅଲଗା ତ ସିଏ ସେଇ ଠୁ ତାଙ୍କୁ ଏସି ପ୍ରୋଭାଇଡ କରିଦେଇଛି। ତ ଆମେ ଯିବୁ ଦିନ ରାତିି ସେଇଠି ବସିଥିବୁ।
ଓହୋ ମାନେ ସେମାନେ କେହି କିଛି କୁହନ୍ତିନି?
ନା ନା ସାଙ୍ଗ ଭିତରେ ସେମିତି ଆମ କେହି ନାହିଁ ସମସ୍ତେ ଗୋଟେ ରୁମରେ ପଶିବୁ କାହାର ସେମିତି କିଛି ନାହିଁ।
ଆଛା ଆଛା, ଏଠି ବି ସେମତି ମୋର ଗୋଟେ ସାଙ୍ଗ ଗଟେ ରହୁଥିଲା ମାନେ ଏମତି ମେସ ରେ ତାଙ୍କର ବି ସେମତି ଓନର ଏସି ଗୋଟେ ପ୍ରୋଭାଇଡ କରିଥିଲେ ତ ସେ ରହୁଥିଲା ଆଉ ମାନେ ଭଲ କିଛି କଟକ ରେତ ଏମତି ବହୁତ ଲୋକ ଅଛନ୍ତି ମାନେ ଠିକ ଠାକ ରେ ରଖେଇଦେବେନି ଏଇଟା ୟୁଜ କରନି ସେଇଟା ୟୁଜ କରିବନି।
ହଁ।
ବଟ ସିଆଡେ ଟିକେ ଭଲ ଫ୍ୟାଶିଲିଟିଜ ଅଛି ବୋଧେ।
ହଁ ରୁମ୍ ରେଣ୍ଟ ବି ଭଲ ଅଛି ତାପରେ ଆପାର୍ଟମେଣ୍ଟରେ ଇଲେକ୍ଟ୍ରିସିଟି ବିଲଟା ବି କମ ଉଠୁଚି।
ଆଚ୍ଛା ଆଚ୍ଛା କେତେ ଆସେ?
ତ ଏଥରକ ଆସିଥିଲା ଟୋଟାଲି ରୁମର ଅଧିକା ଥିଲା ବୋଲି ଟୋଟାଲି ରୁମର ଆସିଥିଲା ଛଅଶହ ଟଙ୍କା। ଛଅଶହ ଡିଭାଇଡେଡ ବାଇ ଚାରି କରିଦେଲୁ ଗଲା ଆଉ।
ଓହୋ ତାହେଲେ ତ ଆହୁରି ଭଲ ମାନେ ତମେ ଏବେ ମେସ ରେ ଗୋଟେ ମେସରେ ଚାରି ଜଣ ରହୁଛ?
ଚାରି ଜଣ ରହୁଚୁ, ପ୍ରୋଭିଏସ୍ କରୁ ଆଉ ସେଥିରେ ରହୁଛି।
ଓହୋ ଆଚ୍ଛା।
ତ ସେଥିପାଇଁ ବାକି ସବୁଠି ଯେମତି ସେ ସାଙ୍ଗ ରୁମ ରେ ସେମିତି ଫାଇବର ହେରିକା ଲାଗିଥିବ ୱାଇଫାଇ ଲାଗିଛି ତ ତା ରୁମ ରେ ବି ବସିକି ଦିନ ସାରା ବସ ଥିବୁ, ଫୋନ ଦେଖୁୁଥିବୁ, ଫିଲିମ୍ ଦେଖୁଥିବୁ ସେଇଠି ସବୁ ବସି ଇଏ କରି।
ହ
ତ ତାର ବି ହଲ ଅଛି ହଲରେ ପ୍ରୋଜେକ୍ଟର କନେକସନ କରିଦେଇଛୁ। ସମସ୍ତେ ବସିଯିବୁ ମୁଭି ଦେଖୁଥିବୁ ଖେଳ ଦେଖୁଥିବୁ ଏମିତି ଆଉ।
ମାନେ କଉଠି ସେଇ ମେସରେ?
ମେସ୍ ରେ।
ଆଚ୍ଛା ମାନେ ଏତେ ବଢିଆ ହଁ ହଁ ତାହେଲେ ତ ବହୁତ ଆରାମସେ ରହୁଥିବ।
ବହୁତ ଆରାମସେ ଅ, ବାକି ଏମତି ଓ।
ମାନେ ତାହେଲେ ସେଠି ଏତେ କିଛି ମାନେ ପ୍ରୋବ୍ଲେମ୍ ବି ନାହିଁ?
ନା ନା ପ୍ରୋବ୍ଲେମ୍ ନାହିଁ ସେଠି, ସେଥିପାଇଁ ମୁଁ କାଲି କହିଥିଲି କି ମୁଁ କିହିଲି ଗୋଟେ ଜାଗା ରହିଗଲେ ମୋତେ ରହି ଆଇଦର ଘରେ ରହିଯିବେ ଯଦି ଘରେ, ଘରେ ବି ସେମିତି ଫାସିଲିଟି ଅଛି ଘରେ କିଛି କାମ କରିବାକୁ ପଡିବନି। ଖାଇ କି ବସି ଫୋନ୍ ଦେଖିବି। ଯେମିତି କି ସେଟା ଆସିକି ଖାଇ ପିଇକି ସେମତି ବସିକି ଆଉ ଏସି ଲଗେଇ ଦେଇ ପୁଣି ଏସି ରେ ପଡଥିବି ଟିଭି ଲଗେଇ ଦେଖି। ତ ସହ ଏତେ ଇଏ ନାଇଁନା ଆଉ ବାକିି ସାଙ୍ଗମାନଙ୍କ ସହିତ ଉଁ, ହୁଁ।
ଆଚ୍ଛା, ଆଚ୍ଛା।
ବାକି ସେହା ଆଉ ସବୁ ସେ ତ ରୁ
ଓ ଅଙ୍କଲ୍ ଆଣ୍ଟିଙ୍କ ଦେହ ସବୁ କେମିତି ଅଛି?
ହଁ ବଢିଆ ଅଛନ୍ତି ଘରେ, ବାପା ଏଇ ଟିକେ ଥଣ୍ଡା ଧରିଥିଲା ବାପାଙ୍କୁ ବର୍ଷା ରେ
ହଁ, ହଁ, ହଁ ଆଚ୍ଛା, ଆଚ୍ଛା। ଯା ହଉ ଭଲ।
ହଁ କି ଏଇସବୁ ସ
ହୁଁ।
ଆପଣ ଆଉ କଣ କୁହନ୍ତୁ, ଆପଣଙ୍କର କଣ କେମିତି ଚାଲିଚି ଆଉ କଣ କେମିତି ପ୍ଲସ୍ ଟୁ କଟିଲା?
କଣ କହିଲେ ଶୁଣାଗଲାନି?
ମୁଁ କହିଲି ଉଁ, କଲେଜ୍ କେମିତି କଣ ଥିଲା ଇଏ ଥିଲା?
କଲେଜ୍ କେମିତି?
ମାନେ କଲେଜ୍ କେମତି କଲେଜ୍ ଲାଇଫ୍ କେମତି କଣ ଥିଲା କେମତି?
କଲେଜ୍ ଲାଇଫ୍ ମୋର ତ ସେଇ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସବୁ ସେଇ ଗୋଟେ କଲେଜ୍। ତ ଆରାମସେ ମାନ ଏତେ କିଛି ଟେନସନ୍ ନାହିଁ, କାହିଁକି ନା ପ୍ଲସ୍ ଟୁ ଯୋଉଠି ପଢିଥିଲି ପ୍ଲସ୍ ଥ୍ରୀ ବି ସେଇଠି ନା ତ ସମସ୍ତେ ଚି ସବୁ ଟିଚର୍ ସାର୍ ମ୍ୟାମ୍ ସମସ୍ତେ ଚିହ୍ନା ଜଣା ବାକି ମୁଁ ଟିକେ ସମସ୍ତଙ୍କ ସହିତ ଅଧିକା ମିଶିଯାଏ ଓକେ। ମାନେ ମୁଁ ଟିଚର୍ସ ମାନଙ୍କୁ ବି ଏତେ ମାନେ ମୋ ଟିଚର୍ ହିସାବରେ ମାନେନି ମୁଁ ସାଙ୍ଗ ହିସାବରେ ଦେଖେ। କାହାକୁ ନାଇଁ କଣ କହିଦିଏ ଏଚଓଡି ସାର୍ ଙ୍କୁ ବି ସେମିତି ମାନେ ଯାହା ଇଚ୍ଛା ହୁଏ କହିଦିଏ। ତାପରେ ମାନେ ଏତେ ଡର ନାଇଁ ୱିମେନ୍ସ କଲେଜ୍ ଟା ନା ତ ବଏଜ୍ ମାନେ କେହି ନାହାନ୍ତି ତ ଆରାମସେ ଫ୍ରିଲି ଯେମତି ଇଛା ରେ ସେମତି ଯାଏ ଆସ ସେ ମଜାମସ୍ତି କରୁ ସାଙ୍ଗମାନେ ଏମତି ଆଉ।
ସେଇଠି ବ
ବାକି ଯେତେବେଳେ ପିକନିକ ଯିବାର ଟାଇମ୍ ଆସେ ମାନେ ଶୀତ ଦିନ ସେତେବେଳେ ମୁଁ ହିଁ ଏ ଚଡି ସାର୍ ଙ୍କୁ ଏ ସାର୍ ପ୍ଲିଜ୍ ପ୍ଲିସ୍ ଯାହାବି ହେଲେ ଆମେ ଏଥରକ ପିକନିକ ଯିବା। ତ ସାର୍ କହିବେ ହଉ ଠିକ ଅଛି, ତୁ ଯଦି କହୁଛୁ ତାହେଲେ ସବୁ ପିଲାଙ୍କୁ ରାଜି କରେଇବା। ତାପରେ ଗୋଟେ ସ୍ପଟ୍ ଦେଖିବା। ଦେନ୍ ଯାଇକି ଯିବା ଆଉ ତାପରେ ଏମିତି ଆମେ କରି କରିିକି ତିନି ବର୍ଷରେ ବୋଧେ ଏ ଚାଟା ପାନ୍ସଟା ପିକନିକ୍ ଯାଇଛୁ, ନାଇଜର ଗୋଟେ ଷ୍ଟୋଡି ଟୁର୍ ରେ ଯାଇ ଛୁ, ଏମିତି ସବୁ ମଜା ମସ୍ତି ହେଇଛି ଆଉ।
ସାଙ୍ଗ
ହଁ, ହଁ। ବାକି ଏବେ ଖାଲି ଟେନସନ୍ ଯେ ପିଜି ମୋର କୋଉ କଲେଜ୍ ରେ ହବ, ଯଦି ସେମତି ତ ରମାଦେବୀ ୟୁନିଭର୍ସିଟି ରେ ହେଇଗଲା କି କଣ ତ ଏତେ କିଛି ଟେନସନ୍ ନାହିଁ, କାହିଁକି ନା ଗର୍ଲସ୍ ସବୁ ଥିବେ ଯଦି ମୋ କଲେଜେରେ ବି। ହେଇି ଗଲା ହେଲେ ଆଉ କିଛି ଟେନେସନ୍ ନାହିଁ ବାସ୍ ଖାଲି ଅଲଗା ଯଦିି କୋଉ ଇନ୍ ଭରସିଟି କି କଲେଜରେ ହେଲା ତାହଲେ ଦେଖିବା। କେମିତି କୋଉ ପଟେ ରହିବା ପାଇଁ ପଡିବ ଆଉ।
ଆଛା ଆଛା।
ମାନେ ଫାଇପ୍ ଇୟର୍ସ ହେଲାଣି। ସ୍କୁଲ କଣ ପୁରା ଟେନ୍ ଇୟର୍ସ ସାଙ୍ଗ ସାଥି ସମସ୍ତ। ସେ ପୁଅ ଝିଅ ସବୁ ମିଶିକି ଥିଲୁ ତଭେ ଫାଇଭ୍ ଇୟର୍ସ ହେଲାଣି ପୁରା ଟଚ୍ ଛାଡିଗଲାଣି। ତ ସେଥିପାଇଁ ଏବେ ଟିକେ ମୋ ମାଇଣ୍ଡି ରେ ଚାଲିଛି ମୁଁ ଗଲେ କଣ କରିବି? କଣ ନାଇଁ କେମିତି ମିଶିବି କେମିତି ମିଶିବିନି କାହାକୁ କଣ କହିବି? କି ରାଗ ରଖିବ, ଏବେ କାଲି ଆଜି ତ ଯେମିତି ହଉଛି ଆଉ ଏଫ୍ ଏମ୍ ୟୁନିଭର୍ସିଟି ବି ତ ଯାହା ହେଇଥିଲା।
କୁହନ୍ତୁନି ସେ କଥା।
ମୁଁ ତ ସେଇଠିକି ଯିବାକୁ ଇଚ୍ଛା କରୁଛି, ମୋ ଘର ଲୋକମାନେ କହୁଛନ୍ତି ତୁ ଯିବୁ। ତତ ପୁଣି ଜାଳି ହେଇକି ନିଜେ ମରିଯିବି।
ନାଇଁ ନାଇଁ ନାଇଁ ନା ନା ସେ କଥା ଉଠାନ୍ତିନି ଏ କଲ୍ ରେ ବି ଉଠାନ୍ତୁନି ସେ ଭଲ ନୁହଁ ସେ କଥା।
ତ ଆଚ୍ଛା ଆଚ୍ଛା।
ଓ ସେଟା ପ୍ରଥମେ ଛାଡନ୍ତୁ ସେଇଟା ତ ଏଇ କଥା ଯଉଟା ଥିଲା ହବାର ତ ସେଇଟା ଇଏ ନାଇଁ। ବହୁତ୍ ଖରାପ ହେଇଥିଲା କି ଭଲ ହେଇଥିଲା ସେ ହଁ।
ତ ଏମିତି ସବୁ ମୋର କଲେଜ୍ ଲାଇଫ୍ କଟିଛି ଆଉ।
ଆଜ୍ଞା ସବୁ ପୁରା ଯେଭେଳେୟା ଡେଞ୍ଜରୀୟସ୍ ସେଗୁଡା ତ ସେ ସବୁ ଜିନିଷ ପହଞ୍ଚୁ।
ଆଁ କଣ କହିଲ?
ମୁଁ କହିଲି ମାନେ ସବୁ ଜିନିଷ ଏଇନା ସବୁ ବଦଳିଗଲାଣି ତ ଆଗରୁ ଥିଲା। ବଟ୍ କୋଭିଡ ପୁର୍ବରୁ ଗୋଟେ ଟାଇପ୍ ର ଥିଲା ୱର୍ଲ୍ଡ ଏଇନା କୋଭିଡ୍ ପରେ ଆଉ ଗୋଟେ ଟାଇପ୍ ର ୱାର୍ଡ ଚାଲିଛି ଏବେ।
ହଁ କୋଭିଡ୍ ପୂର୍ବରୁ ହଁ ସେଇଟା ବି କମ୍ପାୟାର୍ କରିବାକୁ ଗଲେ ଠିକ୍ ମାନେ। କୋଭିଡ୍ ପୂର୍ବରୁ ଗୋଟେ ସିନାରିଉ ଥିଲା ଆଉ କୋଭିଡ୍ ପରେ ପୁରା ଚେଞ୍ଜେ।
ଚେଞ୍ଜେ ହେଇଯାଇଚି।
ଆଉ ଏଇଥର କ ତ ଖରା ମାନେ ଯୋଉ ଟାଇପ୍ ର ହେଇଚି। ପୁରା ମୁଣ୍ଡ ଖରାପ୍ କରିଦେଲା।
ଖରା ବି ପ୍ରବଳ ଜୋର୍ ରେ ହେଉଚି। ଆଉ ଲୋକଟା ପୁରା ମୋ ବାଇକ୍ ରେ ଓଭ୍ରାନ୍ ହେଇଯାଇଛି ଓ।
ମାନେ ଏଥର ଶୀତ ଦିନଟା ବି ଶୀତ ଦିନ ଟାଇପ୍ ର ଲାଗିଲାନି।
ନା ନା ଶୀତ ମାନେ ବହୁତ ଶୀଘ୍ର ବି ସରିଗଲା ଏତେ ବି ଶୀତ ଶୀତ ବି ନଥିଲା ବି।
ହଁ ଏତେ ବି ଶୀତ ନଥିଲା କିନ୍ତୁ ଖରା ଟା ବହୁତ ଜୋର୍ ଜୋର୍।
ବହୁତ୍ ଜୋର୍ ଖରା।
ହଁ ତମକୁ ତ ବୋଧେ ବହୁତ ଜଣା ପଡୁଥିବ କାହିଁକିନା ପୁରା ଟପ୍ ଫ୍ଲୋର୍ ରେ ଅଛ।
ଟୋଟାଲି ଖୋଲିଦେବି କବାଟ ଖୋଲିଦେବି ଭିତର ମାନେଏମିତି ଅଛି ଏଲ୍ ସାଇଜ୍ ର ଅଛି ମୋ ଅପାର୍ଟମେଣ୍ଟେ ର। ଉପରଟା ହେଉଛି ଷ୍ଟ୍ରକ୍ଚର୍ ଟା ତ ଉପରେ ଯେତେବେଳେ ଖେ କରୁଥିବି ମୁଁ ଖୋଲିଦେଇ କରିଡର୍ କୁ ପଳେଇ ଆସିଲା ମାନେ କରିଡର୍ ଟା ହିଁ ଥଣ୍ଡା ଲାଗୁଥିବ। ବାକି ରୁମ୍ ଭିତରକୁ ପସିଯାଇ ପୁରା ମାଇକ୍ରୋ ଓଭନ୍ ଭିତରେ ଡେର୍ ଖୋଲି ଯେମିତି ମାଇକ୍ରୋଓଭନ୍ ଭିତରେ ପଶି। ସେତେବେଳେ ପୁରା ସେ ଭଳିଆ ଫିଲ୍ ଆସୁଥିଲା ତ ସେଥି ସେଥିପାଇଁ ରୁମ୍ ବନ୍ଦ କରିଦଉ ରୁମ୍ ଟୋଟାଲି ଝରକା ହିଁ ଖାଲି ଖୋ ଖୋଲି ଦେଇଛି ଏବଂ ବନ୍ଦ କରିଦେଇ ପଳେଇଥିଲି ସାଙ୍ଗ ଘରକୁ? ସେଠି ସବୁ ପଡିଥିବୁ ଯେମିତିକୁ ଖରା କମିବ ପାଞ୍ଚଟା ଛଅ ଟା ଯାଏଁ ବି ଖରା କମିବାର ନାଇ। ତ ସେଥିପାଇଁ ଆସିବୁ ତାପରେ ଆସିବୁ ରୁମକୁ ଯେତେବେଳେ ଆସୁ ତାପରେ ଟିକେ ରାତିରେ ବାଲ୍କୁନି ଉପରଟା ବି ପବନ ଭଲ ଦବ ରାତିରେ
ହଁ।
ତ ପୁରା କବାଟ ଝରକା ବାଲ୍କନିରେ ସବୁ ଅନ୍ କରିଦେଇକି ଶୋଇବୁ ରାତିରେ ଉପରେ ମଶା ବି ଲାଗିବନି। ସେଭେନ୍ଥ ଫ୍ଲୋର ଉପରକୁ ମଶା ଲାଗିବେନି ତ ସେଇଥି ପାଇଁ ଆଉ ଇଏ କବାଟ ଖୋଲିଦେଇଛି ଶୋଇଛୁ ସେମତି।
ତ ଆଚ୍ଛା ଆଚ୍ଛା ହଉ ତାହେଲେ ଠିକ ଅଛି। ହଉ ମୁଁ ରଖୁଛି ଆଉ ହୁଁ ହୁଁ। ଘନ୍ ଘନ୍